ହଁ, କୁହନ୍ତୁ?
ହାଲୋ। ହ୍ୟାଲୋ ସୁବିଲା, ହ୍ୟାଲୋ।
ହଁ ମତେ ରୁ
ହଁ ଏବେ କଣ କରିଥିଲେ?
ହାଲୋ।
ହାଲୋ କଣ କରୁଥିଲେ କଣ? କହିଲି କଣ କରୁଥିଲେ?
ହଁ ଏଇଠି ଏବେ ଇ ଆଉ ଥରେ ଯାଇନ, ଆଉ ପରିବା ପାଇଁ ଯୋଉରା କାଟିଥିଲି ସବୁ ସେ ଚୋବ୍
ପରିବା ଯୋଉରା କାଟିଥିଲି, ସେଇରା ସେ ଚବ, ଦିନରେ ପକେଇକି ସିଲି ଆଉ ଆପଣ? ହଁ। ମୁଁ ଏବେ ଯାଉଥିଲି ରୋଷେଇ କରିବାକୁ। ମୁଁ କହିଲି ଟିକେ କଥା ହେଇପଡିବା।
ଏବେ କଣ କରିଥିଲେ? ହ ହଁ।
ମୁଁ ଯାଉଥିଲି ରୋଷେଇ କରିବାକୁ। ମୁଁ କହିଲି ଟିକେ କଥା ହେଇ ପଡିବା।
ଆପଣଙ୍କ ଦେହ, ମାନେ ଭଲ ଅଛି?
ଭଲ ଅଛି। ହଁ ଭଲ ଅଛି। ଆଉ ଥଣ୍ଡା ହେଲେ ଟିକେ ମୁଣ୍ଡ, ଫୁଣ୍ଡ ବୁଲଉଛି ଆଉ।
ଓହୋ ତାଙ୍କର ଦେହ ପା?
ହଁ ଘରେ ସମସ୍ତଙ୍କ ଦେହ ଭଲ ଅଛି। ଟିକେ ବୋଉଙ୍କ ଦେହ ଟା, ଟିକେ ଥଣ୍ଡା ହେଇଗଲାଠୁ, ସେ ଟିକେ ଦୁର୍ବଳିଆ ଲାଗୁଚି ତାଙ୍କୁ।
ଏଇନା ତ ଥଣ୍ଡା ପ୍ରାୟ, ମାନେ ସମସ୍ତଙ୍କ ଘରେ ତ ଥଣ୍ଡା।
ହଁ। ତମ ଦେହ ପା ଭଲ ଅଛି ନା?
ହଁ, ମୋର ତ ଦେହ ଭଲ ଅଛି। କିନ୍ତୁ ଆମ ଘରେ ନା, ବାପାଙ୍କ ଦେହ ଟା ଟିକେ ଖରାପ ହେଇଯାଇଛି। କହିଲେ ତା ମାନେ ବ୍ଲଡ଼ ପ୍ରେସର, ଟିକେ ବଢି ଯାଇଥିଲା। ସେ ମାନେ ଚାଲୁଥିଲେ, ଟିକେ ପଡିଗଲା ଭଳିଆ ତାହା ହେଲେ ଭରାଦେଇଦେଲେ, ଆଣ୍ଠୁ ଠୁ, ଟା ମାଡ଼ ହେଇଯାଇଥିଲା। ତ ତାପରେ କଣ ହେଲା ନା ଠୁ ଟା ସେ, ମାନେ ମେଡ଼ିସିନ ଆଣି ଖାଇଲେ ଭଲ ହେଇଯାଇଥିଲା। କିନ୍ତୁ ଗୋଟେ ପଟ ଗୋଡ଼ ତାଙ୍କର ପରା ପ୍ରାୟ ଟାଇମ୍ ବିନ୍ଧା ହଉଚି। ଦେହ ଥରେ ଖରାପ ହେଲେ, ମାନେ ଯାହା ହେଲା ଆଜି ଏଟା କାଲି ହେଟା। ଏମତି ଲାଗି ରହୁଛି ଆଉ।
ଓହୋ। ଆଉ ଘରେ ଆଉ ସମସ୍ତେ କଣ କରୁଛନ୍ତି? ଆଉ କିଏ, କିଏ ଅଛନ୍ତି?
ହଁ ଆଉ ଘରେ ତ ବୋଉ, ଦେଇ ଏମତି, ଆଉ ଦେଇ ଟା ଆଜି ନାହିଁ। ସେ ଆଜି ଯାଇଛି, ଟିକେ ବଜାର ଯାଇଛି। ତାର କଣ କାମ ଥିଲା
ଆଛଆ। ହୁଁ। ହୁଁ ହୁଁ।
ଗଈ ମାନେ ତ ଅ ଗାଈ ମାନେ ଗଉଡ ଆସୁଚି ଗୋଟେ ଗାଈ କି ଦି ହଜାର ଟ ଟଙ୍କା ମାନେ ସେ ନଉଚନ୍ତି ଚରେଇବା ପାଇଁ କିନ୍ତୁ ଯଦି ଗାଈ ଆପଣ ଯାହାକୁ ଘ
ରୋକିବାକୁ ଉ ବିକିଲେ ବି ହଁ ଗୋଉଡ଼ ତ ନେଇଯାଉଚି।
ଆଉ ଏବେ କିନ୍ତୁ
ହ ବିନ୍ଦୁ ସିର ନାହିଁ। ହଁ ଆଉ କୁନି ପୁଅ?
ମଗାଇ ରଖ
ହଁ ଆମର ଗାଈ ଅଛି। ଦିଇଟା ଗାଈ ଅଛି ସେମିତି ସକାଳୁ ଆଗେ ଗଉଡ଼ ନିଅନ୍ତି ଏବେ ଗ ପଉଡ ନଉନି ଏମିତିକା ଛାଡି ଦଉଚନ୍ତିଇ। ବିଲ ଆଡ଼େ ନଈ ଆଡ଼େ ଛ ଚରିକି ଆସୁଚନ୍ତି ଆଉ।
ଆପଣଙ୍କର ନଈ ପୁଳିଆ ଜମି ବହୁତ ଭଲ ସୁବିଧା ଘାସ ଫାସ ସବୁବେଳେ ହଉଥିବ ପାଣି ଜାଗା ଟା ଘାସ ରହିଯାଉଥିବ। ଗାଈ ଚରିବାକୁ ସୁବିଧା କିନ୍ତୁ ଆମର ଏପଟଟା କଣ ଏ ପାଣି ଯୋଉ ସୁବିଧା ନାହିଁ ମାନେ ଗ ଗାଈ ମାନେ ଗଲେ ଯାଉଚନ୍ତି।
ଏଇତ ଫସଲ କ ଲୋକ ବା ଇଏ କରୁଚନ୍ତି ଜବତ କରଚନ୍ତି ସେଇଟା ନେଇକି ଯୋଉ ପୁରୀଇ ଦଉଚନ୍ତି ଗୋଟେ କରଚନ ଗାଈକି କଞ୍ଜିଆ ହାତ। ସେଠି ଯଦି ଆ ପଳେଇିବେ ଗାଈ ବିଲ ଆଡେ ସେଇଟା ନେଇକି ପୁରେଇ ଦଉଚନ୍ତି ତାକୁ ପୁଣି ଜୋରିମାନା ପାନ୍ ଶହ ଟ ବଂଧେଇକି କି ପୁଣି ଆଣିବାକୁ ପଡ଼ିିବ।
ଓହୋ ଆପଣଙ୍କର କଣ ବର୍ଷ ବାର ମାସ। ସେମାନେ ଗଉଡ ନଉଚନ୍ତି ଗାଈକୁ
ଗଉଡ଼ ନଉଚନ୍ତି ସବୁବେଳେ ବର୍ଷକ ବାର ମାସ।
ହଁ ସବୁବେଳେ ଯେହେତୁ ଚାଷ ହଉଚି ପରିବେଶ ପାଇଁ ଆମର କିନ୍ତୁ ଯୋଉ ଧାନ ଚାଷ ସମୟ ଟା ସେତିକି ହବ ଶୀତ ଦିନ ଯାଏ ଗୋଉଡ ନେବେ ତାପରେ
ହଁ।
ଉଡ ନିଅନ୍ତି ଚରା ଗୋରୁ ଚରିକି ଖାଆନ୍ତି ହଁ।
ହୁଁ ପରିବା ଚାଷ ହୁଏ, ପରିବା ଚାଷ ପରେ ଯୋଉ କଣ କଲେ ଏବେ ପରିବା ହଉଛି ନା ତାପରେଣି ଧାନ ଲୋ ଲୋକ ଲଗାଇବେ ଧାନ ହୋଇସାରିଲା ପରେ ପୁଣି ବାଦାମ ପାଇଁ ଚାଷ କରିବେ। ବାଦାମ ଲଗାଇବେ ନା ଛଅ ମାସେ ଖଣ୍ଡେ ବାଦାମ ତିନି ମାସ ଖଣ୍ଡେ ଲାଗିବ ତିନି ଚାରି ମାସେ ବାଦାମ ପଡ଼ା ପରେ ସେ ଟିକେ ଫାଙ୍କା ମିଳିବ ତାପରେ ପୁଣି ଯେଉଁ ଫୁଣି ତା ଆରମ୍ଭ କରିବେ ଖରା ଖରାଟିଆ ଚାଷ। ଖରାଟିଆ ଚାଷ କଲା ପରେ ଫୁଲ ହଁ ଆମର ସବୁଳେ ଚାଷ ହୁଁ।
ଆଉ ଆପଣଙ୍କ ଆଡେ ବିରି କିଲୋ କେତେ ଟଙ୍କା କଣ?
ଅମଳ ଟାଇମରେ ତ ନିଅନ୍ତି କଣ ଅଶୀ ଟଙ୍କା ନା ଶହେ ଟଙ୍କା ଏଇନା କେବେ ଏତେ ଏଇନା କେତେ ନଉଚନ୍ତି ମୁ ଜାଣିନି, ପ
ଆମେ ମାନେ ଏଠି କିଣୁଛଚୁ କିଲ ନା ଶହେ କୋଡିଏ ଟଙ୍କା ଏବେ ଇଆଡେ ଚାଲିଚି ମାନେ ଆଗ
ମାନେ ଆଗରୁ ଯେତେବେଳେ ସେ ଅମଳ ସମୟରେ ନଉଥିଲେ ପଞ୍ଚାନବେ ଶହେ ଏବେ ଶହେ କୋଡିଏଁ। ଓହୋ। ଅମଳ ଟାଇମରେ ମୁଁ ଜାଣିଥିଲି ଅଶୀ ଟଙ୍କା ନାଖା ବିକ୍ରି ହଉଥିଲା ଆଉ ଏଇନା
ମାନେ ପାଖରେ ସବୁ କିଛି ସେଥିପାଇଁ କମରେ ଆମର କିନ୍ତୁ ସେଠୁ ମାନେ ଆସୁଛି କିଛି ଦୂରରେ ଏପଟେ ତ ଆଉ ଆମର ଏଇଟା ସବୁ ଚାଷ ହଉନି ସେଥିପାଇଁ ଏଇାର ରେଟ୍ ମାନେ ଚାହିଦା ଅଧିକ ଆଉ।
ହୁଁ ଆମର ସେମିତି ପୋଟଳ ଟା ନଉଚନ୍ତି ନା ବାର ତେର ଟଙ୍କାରେ ନଉ
ହଁ ଆମର
ହୁଁ ହୁଁ ଗାଁରୁ ବୋହୁତ୍ ସମସ୍ତିଙ୍କର ଅଛିନା ସବୁ ଚାଷୀମାନଙ୍କର ଆଉ ସେଥିପାଇଁ କମ୍ ରେଟେ ଆଉ। ସଆଡ଼େ ଆଉ ନାହିଁ ନା ବେପାରୀମାନଙ୍କଠୁ ତମେ କିଣୁଛ ତୁମର ଟିକେ ଅଧିକା ରେଟେ।
ହଁ ବାଇଗଣଟା ଏଇନା ଅଛି ପଇଁଚାଳିଶ ଟଙ୍କା ଟମାଟୋଟା ଚାଳିଶି। ଆଉ କଲରା ଅଛି ଷାଠିଏ।
ହଁ।
ମାନେ
ଅ-ସିଆଡେ ଏରା ନାହିଁ ନା ସେଥିପାଇଁ ଅଧିକ ରେଟେ ଆଉ। ଏଇ ମାନେ ଯେ
ହଁ ର
କରେ ଆଜି ଯେହେତୁ ହାଟ ପାଳି ହାଟରୁ ବି ଆପଣ ଆଗରୁ କଣ ମାନେ ଲୋକ ବ ଯାର ଯାଉନ ହେଲେ ହାଟରେ ଟିକେ ଶସ୍ତା କିନ୍ତୁ ତାର ହାଟରେ ତାର ଚାରିଗୁଣ ପଇସା ନୋଉଚନ୍ତି। ମାନେ କେଉଠି ବି ଶସ୍ତା ନାହିଁ ପରି
ଆଇଁଷ ବେ ଯାହା କରିକି କିନ୍ତୁ ସାଧା ବାରରେ ଯାହା ହେଲେ ବି ତ ଆପଣଙ୍କୁ ଖାଇବାକୁ ପଡିବ ନା ପରିବାଟା
ଖାଇବାକୁ ପଡିବନା ପରିବାଟା ହୁଁ ବାର ଦିନରେ କେମତି ଖାଇବୁ ଯୋଉ ଆଇଁଷ।
ହଁ ତ ସେଥିପାଇଁ ବା
ହଁ ତ ସେଥିପାଇଁ ମା
ପରିବା ଆଗରୁ କଣ ହୁଏ ନା ଟମାଟୋଟା ଦି-ପାଞ୍ଚଟଙ୍କା ଛଅଟଙ୍କା କିଲୋ ମାନେ ଗାଁରେ ଏଟା ବି ସେମତି ଦିନକୁ ପାଞ୍ଚ ସାତ ଜଣ ବେପାରୀ ଆସିକି ସାଇକେଲରେ ଗାଡିରେ ଆସିକ ମାନେ ଡାକି ଡାକି ଯିବେ କୋବ୍ ବି କିନ୍ତୁ ଏଥର ଶୀତ ଦିନେ ମାନେ ଟମାଟୋଟା ଏଥର ତ ହେଇଥିଲା ଶହେ ଟଙ୍କା ଆପଣ
ତ ହେଇଥିଲା ଶହେ ଟଙ୍କା ଆପଣଙ୍କ ଆଡେ ହେଇଥିଲା ନା ନାହିଁ ଏଇ ଯୋଉ ପୂ-ପୂର୍ବ ଯୋଉ ଦିନ ଶୀତଟା ଗଲା ହଁ ହେଇଥିଲା ଅଶୀଟଙ୍କା ନେଖାଁ।
ହଁ ଆ ଆମ ଆଡେ ଶହେ ଟଙ୍କା ହେଇଯାଇଥିଲା ମାନେ ପୁଣି ଶହେ ଟଙ୍କାରେ ଯେ ପୁଣି ପାଇବେନି ପିଆଜ ହେମିତି ମଝି ରେ ମିଳିଲାନି।
ହଁ।
ମାନେ ବି ଦୋକାନୀମାନେ ବେଶୀ କଳା ବଜାରୀ କରୁଚନ୍ତି ମାନେ ପିଆଜକୁ କଣ ମହଜୁଦ କରିକି ରଖି ଦୋଉଚନ୍ତି ଛା ଛାଡୁନାହାନ୍ତି ବଜାର ମାନେ ସବୁ ବଡ ବଡ ଯୋଉ ଦୋକାନୀମାନେ ଯାହା ଫଳରେ ମାନେ ଏଠି କଣ ଲୋ ଏଇ ଯୋଉ ଛୋଟ କୁଚୁରା ଦୋକାନୀ କୋହୁଚନ୍ତି ଆଉ ପିଆଜା ନାହିଁ ଆଉ ଯୋଉରା ମାନେ ସେମାନେ ରଖି ଆମ ପାଖରେ ଆଉ କିଲୋ ମଝିରେ ମାନେ ବିକିଲେ ଷାଠିଏ ପଁଷଠି ଏମତି କରିକି ବି ବିକିଲେ ଲୋକ ବି କିଣିଲେ କିନ୍ତୁ ପିଆଜ ସିଆଡୁ ଅଛି କିନ୍ତୁ ମଝିରେ ଏମତି ସେମାନେ ରଖିଦୋଉଚନ୍ତି ଯାହା ଫଳରେ ମାନେ ଅଧିକ ଚାହିଦାରେ ବିକିବେ ବୋଲି ଖାଉଟି
ଲୋକମାନଙ୍କୁ ମାନେ ବୋହୁତ ଅସୁବିଧା ହୋଉଚି ଏଥିପାଇଁକି। ହଁ
ହଁ ତେଲ ଏବେ ଦେଖିବା ଆଗରୁ କଣ ଗହମ ମିଳୁଥିଲା ବୋଲି ଲୋକମାନେ ଓ ରୁଟି ଯୋଉମାନେ ଖାଉଥିଲେ ଆଉ ପ୍ରାୟତଃ ଘରେ ଏବେ ଦେଖିବେ ସକାଳୁ ରୁଟି ହୋଉଛି। କିବି ରାତିରେ ରୁଟି କେବଳ ଖରାବେଳଟା ଥରେ ଭାତ ଖାଉଚନ୍ତି ଲୋକ କାରଣ ସମସ୍ତିଙ୍କ ଘରେ ଅସୁସ୍ଥ ବ୍ୟ ତିମାନେ ଅଛନ୍ତି ଆଉ ଆଗରୁ କଣ ଗହମଟା ମିଳୁଥୁଲା ବୋଲି ସୁବିଧା ହୋଉଥୁଲା ଆପଣ କଣ କରୁଥିଲେ ତା ଧୋଇକି ଶୁକେଇକି ନେଇକି ପେଶି ଆଣିଥୁଲେ ହୋଉଥୁଲା ଆଉ ଏବେ ଯୋଉ ଅଟା ଆସୁଚି ଅଟା ଯେତିକି ନୋଉ ମାନେ ଗହମର ଅଟା ଯେତିକି ନୋଉ ସେତିକି ମଇ ଇଦା ମିଶେଇକି ଦୋଉଚନ୍ତି ଆଉ ପକେଟ ଅଟା କିଣିବା ଆଉ ଆପଣ କଣ ଖୋଲିକି ଦେଖି ପାରିବେ କି ଘରକୁ ଆଇଁଲା ତାପରେ ମାନେ ଜାଣିବେ ଅଟାଟା ଆଉ ମଇଦାଟା ଖାଇଲେ ତ ଦେହ ପାଇଁ ସବୁବେଳେ ବୋହୁତ ଖରାପ।
ଖରାପେ କିନ୍ତୁ ଆଗରୁ ଯୋଉ ଗହମଟା ମିଳୁଥିଲା ଭଲ ସୁବିଧା ହୋଉଥୁଲା ଏସବୁ ତ ନାହିଁ। ହଁ ପା। ସବୁ ତ ରେଟ୍ ବଢ଼ିଲା ଆଉ ଗର୍ମେଣ୍ଟେ ରେଟେ ବଢ଼େଇ ଦୋଉଚି ୟାଡ଼େ
ସୁନା ଏବେ ଦେଖୁନାହାନ୍ତି କେତେ ମାନେ ବଢି ଯାଇଚି। ଗୋଟେ ମାନେ ଗରିବ ଲୋକଟେ ସେ କେମତି ଝିଅ ବାହାଘର କରିବ ମାନେ ସରକାର କହୁଚ ଆପଣ କିଣନ୍ତୁ ନ କିଣିଲେ ମାନେ ଏମିତିରେ ତ ଝିଅ ମାନଙ୍କୁ ଦେଇ ନେଇକି ବାହାଘର କଲେ ଗଲା ପରେ ବି ମାନେ କେତେ ନିର୍ଯାତିତ ହେଇକି ମରି ମାନେ ମାରି ଦଉଛନ୍ତି ଶାଶୁ ଘରେ ଝିଅ ମାନଙ୍କୁ। ଆଉ ଏମିତି ନଦେଲେ କେ କେମିତି କିଏ ଦେବ ଖାଲି କାହା ଝିଅ ଟାକୁ କିଏ କେମିତି ବାହାଘର କରେଇବ। ସୁନା ତ ମାନେ ହାତ ମାରି ହବନି। ସୁନା ରୂପା ମାନେ ପ୍ରତିଦିନ ଆପଣ ଦେଖିବେ ସୁନା ସୁନା, ରୂପା ରେଟ ରେ ମାନେ
ମାନେ ସବୁବେଳେ ଖାଲି ବଢିଚାଲିଛି। ହଁପା ସୁନା ଏଇନା କେତେ ରେଟ ଅଛି କେଜାଣି? ।
ଏଇନା ତ ମାନେ ମୁଁ ତ ଚାରି ଦିନ ତଳର କଥା କହୁଛି ଦେଢ ଲକ୍ଷ ତଳେ
ହେତେବେଳେ ଥିଲା। ହଁ। ଆଉ ଏଇନା ହଉଛି କେତେ ଅଛି ଆଉ ମୁଁ ତ ଆଜିର ମାନେ ଏଇଟା ଦେଖିନି। ଓହୋ।
ଆଉ ଆପଣଙ୍କ ଆଡେ ମାନେ ଏଇନା ଯୋଉ ରୂପାର କେତେ କଣ ଅଛି ରୂପାର ଚାହିଦା?
ରୂପାର ଚାହିଦା ଟା। ଆମେ ସେ ଭୁବନ ଯାଉ ଆଣିବା ପାଇଁ ଆଉ ଆମେ ଜାଣିନି କେତେ କଣ ଅଛି? ମଝିରେ ଏଇ ମାସ ସେତେବେଳେ ବୁଝି ଥିଲି ଯେ କଣ ଥିଲା ଭରି ଅଠରଶ।
ହଁ ମାନେ ଏବେ ତ ଆପଣ ଦେଖୁଥିବେ ମାନେ ଯୋଉଟା ସବୁବେଳେ ବ୍ୟବହାର ମାନେ ଯୋଉଟା ନି ନିହାତି ଦରକାର ତାହାର ଚାହିଦା ସବୁଠୁ ଅଧିକା। ଯେମିତି ଖାଇବା ତେଲ, ତେଲ ନହେଲେ ଆପଣ ଖାଇପାରିବେ
ପାରିବେ କି ମାନେ ଯେକୌଣସି ରୋଷେଇ କରନ୍ତୁ ତେଲ ଟା ଆ। ।
ତାର ଚାହିଦା ବି ବଢିଯିବ। ହଁ ଏବେ ପେଟ୍ରୋଲ ଦେଖୁନାହାନ୍ତି କେମତି ପେ ପେଟ୍ରୋଲ ଟାଙ୍କି ଆଗରେ କେତେ ଗାଡି ମାନେ ଲାଇନ ରେ ଲାଗିଛି ସବୁ ଆମ ଗାଁରେ ଗୋଟେ ଟାଙ୍କି ଅଛି ସେମତି ମାନେ ଲାଗିଲା ମଝିରେ ଲୋକ ସବୁ ମାନେ କହିଲେ ବାଇଆ ହେଇଗଲେ ତେଲ ପାଇଁ ନେଇକି କେତେ ଜଣ ମାନେ ଯୋଉମାନଙ୍କର ଟ୍ରାକ୍ଟର ଅଛି ଯେହେତୁ ଚାଷ ସମୟ ଆଗୁଆ ନେଇକି ବି ରଖିଦେଲେ।
ମାନେ ସେଇ ଯୋଉ ଅଧିକା ଅଧିକ ପଞ୍ଚାାନବେ ସତାନବେ ଟଙ୍କାରେ ହଉ। ହଉ ତାହେଲେ ମୁଁ ଏବେ ରଖୁଛି ଆଁ। ଆଉ କେତେବେଳେ କଥା ହେବା। ହଉ।